ଆରେ ନାଇ କଣ କରୁଛ ଭାଇ।
ଅଛି ଏ ବସିଥିଲି ଏମିତି ଆଉ।
ଆଜି ମୁଁ କଲ୍ କରିବାର କାରଣ ଏହାକି ଯେ? ଯେହେତୁ ମୁଁ ଗୋଟେ ନୂଆ ରେଷ୍ଟୋର ଓପେନ କରୁଛି। ଫୁଟୱୟାର ମାନେ ସବୁ ପ୍ରକାରର ଚପଲ। ଡେ ଟୁ ନେଇଗିରି ସୁଜ୍ ପର୍ଯ୍ୟନ୍ତ ସ୍ନିକର୍। ଏମିତି ସବୁ ପ୍ରକାରର ସବୁ ବ୍ରାଣ୍ଡର ସାମାନ ବିକୁଚି। ତ ମୁଁ ଭାବୁଥିଲି ଯେହେତୁ ତମେ ଗୋଟେ ଏ ଫୁଟୱୟାର ର ଭଲ କଲେକ୍ସନ ରଖୁଛ। ତ ମୁଁ ଭାବୁଥିଲି ତମେ ଆମ ଲୋ ଦୋକାନକୁ ଟିକେ ଆସିକି ବୁଲିକି ଯାଇଥାନ୍ତ। ଏବଂ ତମର ବାକି କି ସାଙ୍ଗସାଥି ମାନଙ୍କୁ ବି ମୋ ଦୋକାନ ବିଷୟରେ କିଛି କୁ କହି ଅଛନ୍ତିତ ଆଉ। ଉଁ ହୁଁ ଆଉ ତମେ ମୋ ବସ ଯା ଯେହେତୁ ମୁଁ ଦୋକାନଟି ଆମର ବ୍ରହ୍ମପୁର ସହରର। ମହାଲିଙ୍ଗେଶ୍ଵର ପାର୍କ ପାଖରେ ଖୋଲିଛି ଯାହା ଲାଗୁ ଛି ବେପାର ଟିକିଏ ଅଧିକ ହବ। ତ ମୁଁ କହିଲି କି ତମେ ଟିକେ ଆସିକି ବୁଲିକି ଯାଇଥାନ୍ତ। ତ ଏବଂ ତମ ସାଙ୍ଗସାଥି ମୋ ବିଷୟରେ ମୋ ଦୋକାନ ବିଷୟରେ ଟିକେ ଚର୍ଚ୍ଚା କରିଥାନ୍ତ। ଯେହେତୁ ମହାଲିଙ୍ଗେଶ୍ୱର ପାର୍କ ପାଖରେ ତମର ବହୁତୁ ସାଙ୍ଗ ରହୁଛନ୍ତି। ସେଇଥିପାଇଁ ମୁଁ ଭାବିଲି ଯାଉଚି ସୁ ବମ୍ବାଇଟାକୁ କଲ୍ କରିବି। ତାଙ୍କ ସାଙ୍ଗସାଥି ବିଷୟରେ କହିବି। ଯେହେତୁ ତମ ସାଙ୍ଗସାଥି ମାନେ ମଧ୍ୟ ସବୁ ଟିକେ ଚପଲ ମାନଙ୍କର ସ ହଁମ ସଂଗଠିତ କରିକି ରଖିବାକୁ ଚେଷ୍ଟା କରନ୍ତି। ଏବଂ ସେ ଟିକେ ମାନେ ଭଲ ଭଲ ବ୍ରାଣ୍ଡ ଉପରେ ଇନଭେଷ୍ଟ କରନ୍ତି। ଏବଂ ଟିକେ ଯେହେତୁ ଫେସନ ଆଜିକାଲି ହେଲାଣି। ଆମର ସେ ପପ୍ ଚପଲ ମାନେ ସେଗୁଡ଼ାକ ତ ମୁଁ ବହୁତ ପ୍ରକାର ର ଆଣିଛି ଭାଇ। ତମେ ଆସୁନ ଆସିକି ଦେଖିଲେ ଜାଣିବ ଯେ କେତେ ପ୍ର କାରର ଆଣିଛି।
ହଁ ତ ସେ କଣ କହୁଥିଲି ମାନେ ଏବେ? ଯିଏ ଯାହା ସପିଂ କରିବାର ଥିଲା କିଛି କିଣାକିଣି। ସବୁ ଭୋଜି ଭାତ ସବୁ ଅଛି। ତ ଦେଖିବା ତମେ ଯଦି ନ ଆସୁ
ଏକଚୁଆଲି ଆମେ କଥାନା ଆଉ। ସିନ ଅଛି ଆଉ ଲସ ହେଲା।
ଯିବୁ ଗୋଟେ ଦଶ ପନ୍ଦର ଜଣ ହେଇକି ଯିବୁ। ତମର ପ୍ରଥମ ଦୋକାନରେ ପ୍ରଥମ ଆମେ ତୋ କଣ କହୁଛନ୍ତି ଭଉଣୀ କହୁଛନ୍ତି ପରା। ଆମେ ଷ୍ଟାର୍ଟ କରିବୁ ଭଲ କଲେକ୍ସନ ର ଖା ହେଇଛି ନା।
ଆରେ ଭାଇ ଏ ଟୁ ଜେଡ କଲେକ୍ସନ ରଖାଯାଇଛି ମାନେ ଏ ଟୁ ଜେଡ ବ୍ରାଣ୍ଡ ବି ମଧ୍ୟ ଅଛି। ଆଉ ଖାଲି ଶୁଣ ଏଇଟା ହଉଛି ମୋର ଆରମ୍ଭ। ମୁଁ ଆପରେ ଆଉରି ଦଶଟି ନା ଏଗାରଟି ଷ୍ଟୋର ମୁଁ ମୋର ମନେ ପଡୁନି ଠିକ୍ ସେ ସାୟଦ ଏଗାରଟା ଷ୍ଟୋର ମୁଁ କରୁଛି ଠିକ ଅଛି ନା। ତଏ ସବୁଥିରେ ତ ଚପଲ ବିକି ପାରିବି ନାହିଁ। କୋଉଠି ଭଲ ଭଲ ସାର୍ଟ ବିକାଯିବ କୋଉଠି ଭଲ ଭଲ ଚପଲ କୋଉଠି ଭଲ ଭଲ ସାଇ କେଲ କୋଉଠି ଗାଡି ସୋରୁମ ମୁଁ ଏମିତି ଏଗାର ଜାଗାରେ ଖୋଲି ଅଛି। ବ୍ରହ୍ମପୁରରେ ଚାରୋଟି ମୋର ଅଛି। ଏବଂ ଭୁବନେଶ୍ୱରରେ ତିନୋଟି କଟକ ର ତିନୋଟି। ଦଶଟି ହେଇଗଲା ଆଉ ଗୋଟିଏ ମୁଁ ଆମ ସହରରେ ଖୋଲିଛି। ଯେହେତୁ ଯେତେ ବଡ ହେଲେ ମଧ୍ୟ ନିଜ ସହରକୁ ଭୁଲିଗଲେ କଣ ଠିକ ହବ ନା କଣ। ଯେହେତୁ ମୁଁ ବହୁତ ପଇସାର ସାମାନ ଯାକ କମ ପଇସାରେ ବିକିବି। ତ ମୁଁ ଚାହୁଁଛି ଯେ ଆମ ଏରିଆର ଲୋକମାନେ ବି ଟିକେ ଉପଭୋଗ କରନ୍ତୁ ଆଉ ସେଇ ବିଷୟରେ ବାକି ତମେ ତ ଜାଣିଥିବ ଭାଇ ଏଇ ଯୋଉ ଆମର ଚପଲ ସାର୍ଟ ପ୍ୟାଣ୍ଟ ଭାଇ ଦାମୀ ଦାମୀ ମିନ୍ସ ହଜାର ତ କହିହେନି ଦଶ ହଜାର ଉପରେ। ଦଶ ହଜାର ରରୁ ଆରମ୍ଭ କରିକି ନେଇ କିରି ତିନି ଲକ୍ଷ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଏମିତିର ସବୁ ପ୍ରକାର ସବୁ ସମାନ ରହିଥାଏ। ଯେହେତୁ ମୁଁ ବି ସେମିତି କରିଛି ମୁଁ ଭାବୁଛି କି ଯାହା ହେଲେ ଟ୍ୱେଣ୍ଟି ରୁ ଥାର୍ଟି ପରସେଣ୍ଟ ଡିସକାଉଣ୍ଟ ଦେବି କେବ ଆମ ସାଙ୍ଗସାଥିୀ ଏବଂ ଆମ -ଆମ ଗ୍ରାମ ଆମବାସୀ ବୃନ୍ଦମାନଙ୍କୁ। ତ ତମେ କହିବ ଯେ ଜେଇ ଯିଏ ତମ ଥରରୁ ଆସିବାକୁ ଚାହୁଁଛି ତାକୁ କହିବ ଯେ କହିବ ଶୁଭମ ବୋଲି କହିଛି କହିଲେ ମୁଁ ତାକୁ ଟଣ୍ଟିରୁ ଥାର୍ଟି ପରସେଣ୍ଟଡ଼ିସ କାଉଣ୍ଟ ଦେଇଦେବି ଆଉ।
ହଁ ଠିକ ଅଛି ଯାହା କହିଲ ବୁଝିଲି ଯେ ସବୁ ଯଦି ତମେ ସାର୍ଟ ପ୍ୟାଣ୍ଟ ଯ ତହାରୁ ଆରମ୍ଭ କରି ସବୁ ପ୍ରକାର ଜିନିଷ ରଖୁଛ ତାହେଲେ ତମ କେତେ ଲାଗିଲା କେତେ ଟ ଙ୍କା ଇନଭେଷ୍ଟ କରିଲ?
ଏଟା ଶୁଣ ଏବେ ତ ମୁଁ ଖାଲି ଫୁଟ ଖୋଲିଛି ଚପଲ ସେଣ୍ଟର ଟା କାହିଁକି ନା ମୁଁ ଭାବୁଛି ଯେ ଗୋଟା ବେଳକୁ ଆରମ୍ଭ କରିବା କିନ୍ତୁ ମୁଁ ଏଗାର ଜାଗାରେ ଜାଗା କିଣିକି ସେଠର ରରେ କାମ ଆରମ୍ଭ କରିସାରିଲିଣି ମୋର ତ ଏବେ ପାଖାପାଖି ଗୋଟେ କୋଟିଏ ଶହ ଖର୍ଚ୍ଚ ହେଇ ସାରିଲାଣି ଆଉ ଆଗକୁ ଯାହାହେଲେ ବାର ତେର କୋଟି ମକ୍ସିମମ୍ ସହିବ ବୋଲି ମୁଁ ଆଶା କରିଅଛି ହେଇପାରେ ଅଧିକ ବି ସହିପାରେ। କାରଣ ଆଜିିକାଲି ର ରେଟ ତ ଜାଣିଛ ଉପରକୁ ତଳକୁ ଏନି ଟାଇମ ହେଇଥାଉଛି। ମୁଁ କରିବାର କାରଣ ହେ କି ଯେ ଯୋଉ ଯୋଉ ବ୍ରାଣ୍ଡର ମୁଁ ସବୁ ଚପାଲ ବିକିବି ବୋଲି ଭାବୁଥିଲି। ସେଇ ସବୁ ବ୍ରାଣ୍ଡ ମାନେ କେରେ ମୁଁ ଆମର ସେଇ ଷ୍ଟକ୍ ମାର୍କେଟରେ ପଇସା ଲଗେଇଥିଲି ତ ବ୍ରାଣ୍ଡ ବହୁତ ବଢିଆ ଗ୍ରୋ କରିଲା ମୋର ତ ଏମିତି ପାଖାପାଖି ଉଠିଲା ଆଉ କୋଡିଏ କୋଟିଏ ଖଣ୍ଡେ ସେଇଥିପାଇଁ ଭାବିଲି। ଦେଖ ମୂର୍ଖ ଲୋକମାନଙ୍କ ପାଖକୁ ପଇସା ଆସିଲେ। ସେ ହଠାତ୍ କିନା ଉଡେଇ ଦିଅନ୍ତି ଖର୍ଚ୍ଚ କରିଦିଅନ୍ତି। ମାନେ ଧନୀ ଲୋକ ଭଳି ହୁଅନ୍ତି କିନ୍ତୁ ଆମେ ସେଇ ବୋକାମି କରିବା ବାନି ନାହିଁ। ଯେହେତୁ ପଇସା ଆଜି ଅଛି ଯଦି ମନ ଇଚ୍ଛା ଖର୍ ଖର୍ଚ୍ଚ କରିବା ତ କାଲିକି ଆଉ ନଥିବ ସେଇଥିପାଇଁ ମୁଁ ଷ୍ଟୋର ଚାରି ସାତଟା ଓପନ୍ କରିବି ବୋଲି ଭାବିଥିଲି ମୋ ସାଙ୍ଗ ଯାକ କହିଲେ କି ଯେହେତୁ ଆମେ ବି ଗାଁ ରେ ଖାଲି ବସିଛୁ ଆଉ ତିନୋଟି ଚାରୋଟି ଷ୍ଟୋର ଅଧିକ ଖୋଲି ଦେଇେଇଥିଲେ ଆମେ ଟିକେ ସେଇଠି ରହିଥାନ୍ତୁ ସେଲସରେ ଶିଖିଥାନ୍ତୁ ଏବଂ ତୋର ବି ବେପାର ଭଲ ହେଇଥାନ୍ତା ଆଉ।
ହଁ ତମେ ବି ଠିକ୍ କଥା, ଠିକ୍ କଥା ଯେ ହଁ ତମେ ଯେ ଇନଭେଷ୍ଟ କଲ ଯାହା ବିଜନେସ ଷ୍ଟାର୍ଟ କଲ ତମର ପରିବାର ତମ ସହ ସହମତି ଥିଲେ କି? ନା ନିଜେ କିଛି ଜୀବନରେ ଆଗକୁ ବଢିବା ପାଇଁ ନିଜେ ଡିସିସନ ନେଇଥିଲ?
ଶୁଣନ୍ତୁ ଆଜିକାଲି ଯଦି ନିଜ ଗୋଡରେ ଠିଆ ହେବାକୁ ହେଲେ ଏ କରେ ଗଜକୁଚୁୁରୀ ଭଳି ଖଟେଇକି ଅନ୍ୟର କାମ କରିବାକୁ ପଡିବ କିବା ନିଜେ ରିସ୍କ୍ ନେଇକି ଗୋଟିଏ ଦୋକାନ କିମ୍ବା ଗୋଟେ ବିଜନେସ ଖୋଲିବାକୁ ପଡିବ ବିଜନେସ କରିବାକୁ ହେଲେ ତ ଭାଇ ଜାଣିଛ ଦୁଇ ତିନିଟା ବିଜନେସ ପାର୍ଟନର ତାର ଭରସା ନିଅ ତ ସେମିତି ମତେ କିଏ ଦେଖା କଲେ ନାହିଁ। ଯେହେତୁ ଜାଣିଛ ଭାଇ ପଇସା ଆଜିକାଲି ସବୁ କିଛି ପଇସା ପାଇଁ ଭାଇ ସବୁ କିଛି କରିଦିଅନ୍ତି। ଏଇ କେତେ ଦିନେ ତଳେ ମ ସାଙ୍ଗର ବିଜନେସ୍ ପାର୍ଟନର ତାକୁ ହିଁ କିଡ଼ନାପ୍ କରିକି ତାଙ୍କ ଘରୁ ଦାସ କୋଡ଼ିଏ କୋଟି ମାଗାଇଦେଲା ଯେମିତି ପଇସା ଟ୍ରାନ୍ସଫର୍ କରିଦେଲେ, ଇଏତ ଚିହ୍ନି ଦେଇଥିଲା। ଏଇଟା ମୋ ସାଙ୍ଗଟା ବୋଲି ଛାଡ଼ି ଦେଇେଇଥିଲେ ବାହାର କହିଦେଇଥାନ୍ତା ସେଥିପାଇଁ ତାକୁ ମାରିଦେଲେ ତ ଏବେ ଦୁଇ ଦିନ ହେଲା ତ ନେଇଛି ଆଜି ହିଁ ଜଣା ପଡିଲା ଏମିତି ହେଇଛି ବୋଲି। ତ ମୁଁ କାହା ଉପରେ କେମିତି ଭରସା କରିପାରିବି ଭାଇ କୁହ? କୋଟି କୋଟିର କାରବାର କରିବି ଏମିତି କାହା ଉପରେ ବହି ଭରସା କରିଦେବି ନା କଣ?
ଏ ଭରସା ତ ଆଜିିକାଲି କାହା ଉପରେ କରିବା ଯୋଗ୍ୟ ବି ନୁହେଁ ବାପା ମା ଛାଡି ପରିବାର ଛାଡି ଆଉ କାହା ଭରସା କରିବି ପାରିବନି ଭରସା କରିବା ପାଇଁ ବିଜନେସ୍ ଗୋଟେ ଯଦି ଟାଣ ହଉ ସିଜଦି ସେମିତି ରାଜନୀତି ସେମିତି ବଡ ବଡ ଲୋକଙ୍କ ସହିତ ନ ଧରିଲେ ଆଜିକାଲି ଆଗକୁ ବି ବଢି ପାରିବନି ତମେ ଯଦି କହିବ ଗୋଟେ ଗୋଡରେ ଠିଆହେବି ବୋଲି ହବନି। ସେମିତି ତମର ଲିଙ୍କ୍ ରହିବାର ଅଛି ସେମତି ସେ ଲୋକଙ୍କ ସହିତ ଚାଲ ଚଲ ଆଣି ଆସ ଆସ ରହିବାର ଅଛି।
ହଁ ହଁ ସବୁ ଭଲଭାବରେ ହବ।
ତ ସେଟା କା କହୁଥିଲି।
ଶୁଣନ୍ତୁ ମୁଁ ଯେହେତୁ ଆମ ଏଇ ଶୁଭମ୍ ମୁଁ କହିଲି କି ଯେହେତୁ ତମେ ଜାଣି ଥିବ ଯେ ମୁଁ କ୍ରିକେଟ ଖେଳୁଛି। ଆମ ଗଞ୍ଜାମରେ ମୁଁ ଟିକେ ପ୍ରସିଦ୍ଧ ଅଛି ଏ କ୍ରିକେଟ ପାଇଁ ତ ଶୁଣ ଯେହେତୁ ମୁଁ ଗୋଟେ ଷ୍ଟୋର ଖୋଲୁଛି ଚପଲ ର ବୁଟ ର ତ ଚପଲ ପିନ୍ଧିକି ତ ଆମର ଇଣ୍ଟରନ୍ୟାସନାଲ କି ନ୍ୟାସନାଲ କ୍ରିକେଟ ଖେଳି ପାରିବା ନାହିଁ ସେଇ ପାଇଁ ମୁଁ କ୍ୱାଲିଟିର ବୁଟ୍ ଆଣିଛି। ଯେହେତ ମୁଁ ନିଜେ ପିନ୍ଧିକି ଖେଳିବି, ଭଲ ଯଦି ଖେଳିବି ଲୋକମାନେ ଟିକେ ଇନ୍ସପାୟାର ହେବେ କି ଭାଇ ଇଏ ଧାଇଁଲେ ପଡୁନାହିଁ ଆ ବୁଟ ରେ ରନିଂ ଟିକେ ସ୍ପିଡ଼୍ ଅଛି ସେଇଟାକୁ ଦେଖିବେ। ପୁଣି ମୁଁ ଗୋଟେ ବେଟ୍ ର ବି ସୋରୁମ୍ ଖୋଲିଛି। ମୋ ବେଟ୍ ରୁ ଯୋଉ ପ୍ରକାର ଆବାଜ ହବ ସେ ଆବାଜ ରେ ଯୋଉ ସଟ ଯିବ ଲୋକମାନେ ପୁରା ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏବଂ ତାଙ୍କେ ତାଙ୍କେ ଖୋଜିକି ଆସିକି ମୋ ଷ୍ଟୋରକୁୁ ନେବେ। ତ ମତେ ସେତେ ପଚାର କରିବା ବି ଦରକାର ପଡିବ ନେହିଁ। ଏମିତିରେ ତ କହିଲି ସାର୍ଟ ମାନେ ଆମର କମ୍। ପଇସାରେ ମଧ୍ୟ ଗୋଟିଏ କୁ କ୍ରିକେଟ୍ ଟିମ୍ ର ପୁରା ଟିମଟି ଯାକର ଜର୍ସି ଆମେ ନିଜ ହାତରେ ତିଆରି କରୁ। କଷ୍ଟମାଇଜ୍ ମଧ୍ୟ କରୁ ଆପଣ ଯେମିତି। କହିବେ ସେମିତି କରିବୁ ଆପଣଙ୍କର ନାଁ ତହିତ। ଆପଣଙ୍କର ଖେଳାଳିର ନମ୍ବର ବି ରଖିବୁ ଆପଣ ଯଦି ଚାହିଁବେ ତମର ଫେବରାଇଟ୍। ଖେଳାଳିର ବି ନାଁ ନେଖି ପାରିବୁ। ଏବଂ ଏଇ ତ ଖରାପ ପ୍ରିଣ୍ଟ ସବୁ କରୁଚନ୍ତି। ଆମେ କମ୍ ପଇସାରେ ଗୋଲ୍ଡେନ୍ ପ୍ରିଣ୍ଟ୍ ମଧ୍ୟ କରୁ। ଏମତି ବହୁତ ସାରା କିଛି ଅଛି ମାନେ କ୍ରିକେଟରେ ରିଲେଟେଡ ସବୁ ଷ୍ଟୋର ମୁଁ ଖୋଲି ଦେଇଛି। ସେଇଥିପାଇଁ ମୁଁ ଭାବୁଛି ମୋର ତ ବହୁତ ବଢିଆ ସେଲ ହବ। ସେଥିପାଇଁ ମୁଁ ଭାବିଲି ଯେ ତମେ ବି ଟିକେ ସାହାଯ୍ୟ କରିଥିଲେ ଆଉ ଟିକେ ବଢିଆ ହୋଇଥାନ୍ତା ଆଉ।
ସାହାଯ୍ୟ ପାଇଁ ମୁଁ ସର୍ବଦା ଆଗରେ ଅଛି ତମେ ସେ ସେ। ଟେନସନ୍ ନିଅନୀ। ଯାହା କରିବାକୁ ଚାହୁଁଛ ଆରାମ୍ ସେ କରିପାର। ବାସ୍ ଟିକେ ଦେଖିଚହିଁକି ତମେ ଯୋଉ କହିଥିଲ ବିସ୍ବାଷ। କରିବା ଯୋଗ୍ୟ ଆଜିିକାଲି କାହା ଉପରେ ବିଶ୍ଵାସ ମୋ ଉପରେ ବି ନାହିଁ କାହା ଉପରେ ବି ବିଶ୍ଵାସ କରିପାରିବା।
ସମ
ନିଯେ ମନକୁ ଯାହା ଠିକ୍ ଲାଗିଲା ସେଟା କରବ। ମୁଁ ଅଛି ସାହାଯ୍ୟ କରିବା ପାଇଁ ମୁଁ ଅଛି।
ଆରେ ଶୁଣନ୍ତୁ ସେ ବିଶ୍ୱାସ କରିବାଟା ଅଯୋଗ୍ୟ ସେଇଟା ନୁହେଁ। ମୁଁ କହୁଛି ଯେ ପଇସାରେ ବିଶ୍ୱାସ କରିବାଟା ଭାଇ ଅଯୋଗ୍ୟ କଥା। କାରଣ ସବୁଠେ ବିଶ୍ଵାସ କରିଦେବ କିନ୍ତୁ ପଇସାରେ କା ମଣିଷକୁ ନାହିଁକି ସେଇ ସାପ ଜନ୍ତୁ ମାନଙ୍କୁ ମଧ୍ୟ ନାହିଁ ଭାଇ ଦେଖ ଯାହା ଯାହାକୁ ସେଇ ଭଲ। ତମକୁ ଯଦି ଗୋଟେ କୁହାଯିବ। କି ତୋ ସାଙ୍ଗୁ ଟାକୁ ତୁ ମାରିଦେ ତତେ ଲାଇଫ୍ ଟାଇମ୍ ପାଇଁ ଯାହା ଖର୍ଚ୍ଚ ହବ ମୁଁ ତତେ ସେଇ। ପଇସା ପତ୍ର ସବୁ ଦେବି ଖାଇବା ପିଇବା ସବୁ ଦେବି। ତ ତମେ କଣ ପଛଘୁଞ୍ଚା ଦବ ଦୁଇ ମିନିଟ୍ ଭାବ। ଭାବିବ ତାପରେ ତମ ମନକୁ କଣ ଆସିବ ଯେ ତମେ ଆପନେ ଆପ୍ ସେମିତି କହିଦବ। ଯେହେତୁ ସେମିତି ଜିଗ୍ରୀ ସାଙ୍ଗ ହେଇଥିଲେ ତ ଭାବିବ। ନହେଲେ ଏମିତି ଏଡା ଗେଡା ସାଙ୍ଗ ହେଇଥିଲେ ଭାବିବ କଣ ଭାଇ ହଟାତ୍ ଡ଼ାଇରେକ୍ଟ ଯାଇକି ମାରିଦବ ତମେ। ଦେଖ ଭାଇ ତମକୁ ଦି ଯଦି କୁହାଯିବ କି। ତମ ଲାଇଫ୍ ତମେଟିକି ଭଲରେ ଦରକାର ନା ଖରାପରେ ଦରକାର। ତମେ ଉଲ୍ଲା ହୋଇଥିଲେ ହିଁ ତମେ କହିବ ତେ ମୁଁ ଖରାପକୁ ଯିବି ବୋଲି ନା କଣ ମୁଁ ସତ କହିଲି ନା।
ହୁଁ ହୁଁ ସେରା ସତ କହିଲ ଆଜିିକାଲି ଦୁନିଆ ତ ଟଙ୍କାର ଦୁନିଆ ହେଇ ହେଲା ବାପା ପୁଅକୁ ଛାଡ଼ୁନି ପୁଅ ବାପାକୁ ଛାଡୁନି। ଟଙ୍କା ହିଁ ସବୁଠୁ କିଣି ପାରୁଛି ଯେ ନିଜର ଗୋଟେ ମାନ ଭିତିକ ମାନବିକତା ଥାଉଛି। ସେଇଟାକୁ ଭାବିଚିନ୍ତି କି କାମ କରିବାକୁ ପଡିବ ଆଉ କଣ।
ଆରେ ହଁ ଏଇ ଆମର ପାଖରେ ଗୋଟେ ବୃଦ୍ଧା ଆଶ୍ରମ ଅଛି ମୁଁ ସେଠିକି ଏମିତି କି ଯାଇଥିଲି ବୁଲିବା ପାଇଁ। ସେଇ ବୃଦ୍ଧ ମାନଙ୍କୁ ମୁଁ ଦେଖିଲି ମୁଁ ତାଙ୍କୁ ପଚାରିଲି କି ବାପା ଆଉ। ଲୋକମାନେ ଏମେତେ ମଧ୍ୟ ଖରାପ ହେଇପାରିବେ କି ନିଜ ବାପା ମା କୁ ଆଣିକି ଏମିତି ଅନାଥର ଆଶ୍ରମରେ ଛାଡ଼ିପାରିବେ। ସେ ମୁଁ ଭାବିଲି ଥିଲି ଯେ ତାଙ୍କର ପୁଅ କି ଝିଅ ନଥିବେ କି ମରିଯାଇଥିବେ। ସେ କହିଲେ ବାପ ତୁ ଭାବିବା କିଛି ଦରକାର ନାହିଁ ତୁ ମତେ ନିଜେ ଦେଖ ମୋ ପୁ ତିନୋଟି ପୁଅ ଅଛନ୍ତି ତିନୋଟି ଯାକ ଆମେ ବୁଢ଼ା ବୁଢିକି ଆଣିକି ଏଇ ବୃଦ୍ଧାଶ୍ରମ ରେ। ଛାଡ଼ି ଦେଇଛନ୍ତି ମୁଁ କାରଣ ପଚାରିବାରୁ ସେ କହିଲେ କି। ଆମକୁ ବହୁତ ଯତ୍ନରେ ରଖୁଥିଲେ ବହୁତ ଶ୍ରଦ୍ଧାରେ ରଖୁଥିଲେ। ତ ମୁଁ ପଚାରିଲି ପୁଣି ତ ଶ୍ରଦ୍ଧା ତ ରଖୁଥିଲେ ଏଇଠି କାହିଁ ଛାଡିଲେ? କହିଲେ ଯୋଉ ଦିନ ମୋ ଦେହ ଟିକେ ଖରାପ ଲାଗିଲା ମୁଁ ଭାବିଲି କି ମୁଁ ଆଉ ବଞ୍ଚି ପାରିବି କି ନାହିଁ ଠିକ ନାହିଁ ସେଇଦିନ ଡାକିଲି ତିନି ପୁଅ ଯାକୁ। ଡାକିକି ଆମର ସେଇ ବିଲବାଡ଼ି ଭାଗ କରିଦେଲି। ତା ପରଦିନଠୁ ତ ମୋତେ ଖାଇବାକୁ ଠିକ୍ସେ ଦେଲେ ନାହିଁ। ଖାଲି ଟିକ୍ ଟିକେ କଥାରେ ଚିଡ ଚିଡି ହେଲେ ଯେମିତି ସବୁକୁ ତ ସୁନା ସମ୍ପତ୍ତି ଭାବ କବାଟ ଦେଇଛି ତାପରେ ମୁଁ ତ ଆଉ ପଚାରିଲି ନାହିଁ ଆଉ କିଏ କଣ ଖାଇଛ କି ବାପା କଣ ନାହିଁ। ତାପରେ ମୁଁ ଯେତେବେଳେ ରାଗିକି ଭାବିଲି କି? ପିଲାମାନଙ୍କ ପାଖକୁ ଯାଇ କଥା ହେଲି କି ଭାଇ କଣ କରୁଛ କଣ ନାହିଁ କହିଲୁ ଗୁରୁ ସେ କହୁଛନ୍ତି ମତେ ଏ ବିଚାର କରନି ଏମିତି ସବୁ କହୁଚନ୍ତି। ତାଙ୍କଠୁ ପାଖରେ ରହିବାଠୁ ଭଲ ଭାଇ ମୁଁ ଏଇଠି ରହିବି ଏଇଠି ତ ବହୁତ ସାରା ଏମିତି ମୋର ଭଳି ଲୋକ ରହୁଛନ୍ତି। କଣ କହିବି ଆଉ ଏହିଠାରେ ରହିଯିବି ଆଉ।
ହୁଁ ଠିକ୍ ଅଛି। କଣ କରିବା ଆଉ ଦୁନିଆ ସେମିତି ହେଲାଣି‌। ଭଲ।
ହଉ ତାହେଲେ ରହୁଛି ବାକି ସାଙ୍ଗ ମାନଙ୍କୁ ବି ମଧ୍ୟ। କହିକିରି ମୋର ସ୍ପନସର୍ କରିବାର ଅଛି।
ହଁ ହଁ ଠିକ୍ ଅଛି।